ହାଲୋ ହଁ ଏବେ ସୁଭିଲା ନା?
ଆଜ୍ଞା ଆଜ୍ଞା। କଣ କରୁଥିଲେ?
ହଁ। ମୁଁ ଏବେ ଏଇଠି ବସିଥିଲି ମୁଁ କେବେଠୁ କଲ୍ କରିବି ବୋଲି ଆକଚୁଲି ହେଇପାରୁନଥିଲା କଲଟା ଲାଗି ପାରୁନ ଥିଲା ତ ମୁଁ କହିଲି ଏବେ ମାନେ ଆପଣଙ୍କର କିଛି ପ୍ଲାନିଙ୍ଗ ଅଛି କୁଆଡ଼େ କଣ ଟ୍ରାଭେଲ ପାଇଁ?
ନା ଏ ଏବେ ତ କୁ ବାହାରିବି ହଉନି। ନିମ ନାହିଁ।
ଅ ହଁ ଆଉ ତମର ତାହେଲେ ସିଆଡ଼େ ବୋଧେ ଜୋର ସୋରେ। ହଁ ଆମର ବି ଆକ୍ଚୁଆଲି ଖରା ଟା ବି ଏପଟେ ମାନେ ଯୋର ସୋରେ ହଉଛି କହିଲେ ଚଳେ। ମାନେ ତମର ଏ ଟେମ୍ପରେଚର କଣ କେତେ ରହୁଛି?
ହଁ ଫୋର୍ଟି ଏଵଭ ପା ପାଖାପାଖି ରହୁଚି ଖରା ମାନେ ଘର ଭିତରେ ବି। ରହି ହଉନି ଗଛ ପଛ ସବୁ ଯୋଉ କାଟି ଦେଇକି ଘର କୋ ଦେଇଥିବେ ବେଶୀ ଖରା ହଉଛି। ତାପରେ ରହିବା ଟା ବହୁତ କଷ୍ଟ ତ ମାନେ ଛୁଆ ମାନେ ବି ଆକ୍ୱେଣ୍ଟ ହେଇ ଗଲେ ଏ ସି ରେବି ରହୁନାହାନ୍ତି।
ହୁଁ ଆକ୍ଚୁଆଲି ମୁଁ ଟିକେ ଘରୁ ବାହାରକୁ ଆସିଲି ତ ଗୋଟେ ଗଛ ଜାଗାକୁ ସେ ପତ୍ରର ସାଉଣ୍ଡଟା ଆସୁଛି। ଉଁ ହୁଁ।
ଆଚ୍ଛା ଆଚ୍ଛା ହୁଁ ହୁଁ।
ଆ
ତଳେ ହିଁ ବଢିଆ ଲାଗୁଥିବ, ପବନ ଦଉଥିବ। ଭଲ ଲାଗୁ ନହେଲେ ତ ଏଇ
ହଁ।
ଘରେ ଗଛ ବଛ ଅଛି। ଖରାପ ଯ ବୁ ବଢ ତ ଗରମଟା ବେଶୀ ଆଉ।
ଆକଚୁଆଚଲି
କହୁଛି ଆଉ ତ ଘରେ ଘରେ ଗାଡି
ହଁ। ମାନେ ପ୍ରତିଟି ମେମ୍ବର ପିଛା ଯଦି କାଉଣ୍ଟ କରାଯାଏ। ମାନେ ଗୋଟେ ଗୋଟେ ମୁଁ ଭାବୁଛି ପଡିିବ ବୋଧେ ଗାଡି। ଆଉ ଆମ ଘର ପାଖରେ ଆଚୁଲି କଣ କି ମାନେ ବ
ପଲୁସନ ତି ଘର ମାନେ ଲୋକମାନେ। ଏତେ ରଖୁଛି ତ ଗଛ ପତ୍ର କାଟିକି ଘର ବି ଗଛ ଯେତେ ସଂଖ୍ୟା କ
ହଁ।
କମୁଛି ସେ କହୁଛି ରେ କଣ ଗଛ ଗଛ ତ ବେଶୀ ଥାଏ। ଇଏ ସହରରେ ଗରମ ବେଶୀ ଆଉ। ହଁ
ଓହୋ ତମେ ଏଇ ଯୋଉ ଛୁଟି ଫୁଟି ହେଲେ ମାନେ ଗାଁକୁ ଆସ ନା ମାନେ ବୁଲାବୁଲି କରିଆ ପାଇଁ। ସବୁବେଳେ ଯୋଉମାନେ ବି ସହରରେ ରୁହନ୍ତି। ସେମାନେ ଯେମିତି କି ରଜ ହଉ। କି କିଛି କୌଣସି ମାନେ ପର୍ବ ହୁଁ ହୁଁ ଆମର ବି ମୁଁ ଏବେ ତ ଗାଁ ରେ ଅଛି ମାନେ ଛୁଟି ଫୁଟି
ହଁ ର ହଁ କୁହନ୍ତୁ କୁହନ୍ତୁ।
ଓଁ ହଁ ନାଇଁ ସେ ଛୁଟିରେ ଆସିଥିଲୁ ତ ସେଇ ଆମ ଘର ପାଖରେ ବହୁତ ଗୋଟେ ମାନେ ଆମ୍ବ ଆ ଗଛ ଅଛି। ତ ସେଇଠି ମାନେ ବସୁ ଟିକେ, ଆଚୁଆଲି ମାନେ ଏସିଟା ତ ସବୁବେଳେ ଚଲେଇ ହବନି। ତ ଏସି ଆମର ମାନେ ଚାଲିଲାଣି ଅବଶ୍ୟ କିନ୍ତୁ ଏତେ ମାନେ ଅଠେଇଶ ଅଣତିରିଶରେ ଏମତି। ଏ ସି ଚଲା ହଉଛି ଆଉ ଏତେ ସ୍ପିଡ ନାହିଁ କାରଣ ଖରା ହଉଛି ନା ଆଜିିକାଲି ଏସିରେ ତ। ୁ ତ ସବୁବେଳେ ନିଆଁ ଲାଗି ଯାଉଛି ସବୁବେଳେ ବ୍ଲାଷ୍ଟ ହଉଛି ତ ବେଶୀ ମୁଁ ଚଲଉନି ମାନେ ସେ ଚବିଶ ପଚିଶରେ ରଖୁଛି। ଚବିଶ ପଚିଶରେ ରଖିଲା ବେଳକୁ ଘର ଏତେ ଥଣ୍ଡା ହଉନି। ମାନେ ଦେଢ ଟନ ଏସି ବି କାମ କରୁନି ଏତେ ଗରମ ହେଲାଣି। ଏମିତି ହଉଛି ତ ସେଥିପାଇଁ ଟିକେ ଏନା ଗଛ ପାଖରେ ବସିଛି ଆମର ବହୁତ ଆମ୍ବ ଗଛ। ତ ସେଠି ମାନେ ଥଣ୍ଡା ଲାଗୁଛି ଛାଇ ଜାଗା ଥଣ୍ଡା ଲାଗୁଛି ମୁଁ ଆଉ ମୋ ସାଙ୍ଗମାନେ ବି ସବୁ ଆସିକି ଏମିତି ବସୁ। ସବୁ କେତେବେଳେ କେମତି ଆଉ ଆଉ।
ଆଜ୍ଞା ଭଲ ସେଇଟା ଟାଇମ ପାସ୍ ହେଇଯାଉଛି। ହୁଉ ହଁ ଏଇ। ହୁଁ ଜଳ
ହଁ ହଁ।
ଟିକେ ରୁଟି ଜାମ୍ ଖାଇବାକୁ ଭଲ ପାଏ। ଜାମ ହିଁ ବନେଇଥାଏ। ମୁଁ ଟିକେ ଖାଇଦେଲି ଆଉ।
ଓ ହୋଁ ମାନେ ଏଇ ଯୋଉ ମାନେ ରୁଟି ଟା ସାଙ୍ଗେ ସାଙ୍ଗେ ବନେଇକି ରୁଟି ଯା କର ନା ମାନେ କାଲି ରା ମାନେ ରାତିର ରୁଟି ବି ଜଣେ ଜଣେ କରନ୍ତି କେମିତି କରନ୍ତି?
ନାଇଁ କାଁଁ ହଁ ହଁ ବାସି ରୁଟି ଟା ପଟା ଦେ ବାସି ରୁଟି ହଉ କାଲ ରାତିରେ ତ
ହଁ।
ହେଇଥିଲା ଖାଇଲେ ଦେହ ପାଇଁ ବହୁତ ଭଲ ତମ ଝିଅକୁ
ହୁଁ।
ମାଡ଼ାମ।
ଓ ହୁଁ ଯୋଉ ଘିଅ ଟା ମାନେ କଣ ମାନେ ଦେଶୀ ସି ଗାଁରୁ କଲେକ୍ସନ କରି ନିଅନ୍ତି ନା ଓମ୍ଫେଡ?
ହଁ ଦେଶୀ ଦେଶୀ। ହଁ ଗାଁ କଲେକ୍ସନ ତ ମୁଁ ସେଇଠୁ ନାଇଁ ନାଇଁ ମର କ୍ଷୀର ଯିଏ ଦଉଚି ଏଠି ଭଲ କ୍ଷୀର ଦିଏ ଗାଁ ଟାଇପ ର ତାଙ୍କ ଘର। ସିଏ ବି ତ କିିଏ ଆଣିକି ଦେଇ ଦିଅନ୍ତି। ପରେ ଟିକେ ରେଟ୍ କିନ୍ତୁ କିନ୍ତୁ ଭଲ ଦିଅନ୍ତି। ଆଉ ଏଇ
ହଁ ହଁ।
ବି ଘିଅ ବି ମାରେ ଘରେ ଏତେ ସ କିନ୍ତୁ ସେଇ ରଖି ରଖିକି ଟିକେ କି ଘିଅ
ହୁଁ ହୁଁ। ନେ ନାଇଁ ଆମର ଆକ୍ଚୁଆଲି ଆମେ ତ ଗାଁରେ ଅଛୁ କିନ୍ତୁ ଆମ ଗାଁ ରେ ଗାଈ ଏତେ ନାହାନ୍ତି। ଆମର ମାନେ କଣ କହିଲ ଆମର ମାନେ ଘର ପାଖରେ ଟ୍ରେନ ଲାଇନ ଟା ଷ୍ଟେସନ ଟା ତ। ତ ସେଥିପାଇଁ ଏପଟେ ସବୁ ଗାଈ ଯୋଉମାନେ ବି ଆଗରୁ ଯୋଉ ଲୋକମାନେ ସବୁ ରଖ ଖିଥିଲେ ସେ ଗାଈ ସବୁ ଲୋକଙ୍କ ମାନେ ଏଇ ଯଉ ଟ୍ରେନ ଲାଇନ ରେ ବହୁତ ମାନେ ମରିଗଲେ ଏମତି ମାନେ ଲୋକଙ୍କର ଡର ଆସିଲା ତାପରେ ଯୋଉମାନେ ବି ର ରଖିଲେ ମାନେ ବହୁତ ରେୟାର ରଖିଲେ ମାନେ ତାଙ୍କୁ ବାନ୍ଧିକି ରଖିଲେ ଆଉ ଛାଡିଲେନି। କାରଣ ଛାଡିଲେ ଗାଈ ଗୋରୁ ମାନ ଜାଣି ପାରୁନାହାନ୍ତି ନା ଟ୍ରେନ ଟ୍ରାକରେ ବହୁତ ମାନେ ମୁଁ ବି ନିଜେ ଯାଇଛି ଚି ମାନେ ହଁ ସେଇ ଗାଈଗୋରୁଙ୍କୁ ମୁଁ ଦେଖିଚି ମାନେ ମାନେ ଗାଈଙ୍କର ମାନେ କାହାର ଗୋଡ କଟି ଯାଇଥିବ ଗୋଟେ ଗୋଟେ ଗୋଟେ ଗାଈଙ୍କର ମାନେ ମୁଣ୍ଡ ଫୁଣ୍ଡ ଏମିତି ସବୁ କଟିଗଲା। ତ ସେଥିପାଇଁ ଆଉ ମାନେ ଲୋକମାନେ ଗାଈ ରଖିବାକୁ ଆଉ ଭଲ ପାଇଲେନି। ଏତେ ମେ କଷ୍ଟ କରିକି ରଖିବେ ପୁଣି ଲାଷ୍ଟରେ ଏ ଯୋଉ ଟ୍ରେନ୍ ଲାଇନରେ ମରିଯିବେ। ତ ଏମିତି ହେଲା ଲୋକଙ୍କର ସବୁ ଅସୁବିଧା ତ ଯୋଉମାନେ ବି ଗାଈ ରଖିଲେ ସେମାନେ ତାଙ୍କର ନିଜର ଇଏ ଦାୟିତ୍ୱ ରେ ରଖିଲା ମାନେ ପଦାକୁ ଛାଡିଲେନି ତାପରେ ଏତେ ଜଣ ଯଦି ଇନଭେଷ୍ଟ କରିବ ଗୋଟେ ଗାଈ ପଛରେ ଲୋକଟେ ସି ଆଉ କ୍ଷୀର ମାନେ ଯାହା ବି ହବ ବିକିବ କି ସିଏ ତ କେବେ ବିକିବନି ନା। ତ ସେଥିପାଇଁ ଆମ ଏପଟେ ବହୁତ ମାନେ ଦେଶୀ ଗାଈ କ୍ଷୀର ବି ଏତେ ମିଳୁନି ଗାଁ ଆମର କିନ୍ତୁ କ୍ଷୀର ମିଳୁନି ଯାହା ସବୁ ଓମଫେଡ ଆଉ ତାପରେ ଯଦି ନଈ କୁଳିଆ ଜାଗା ହେଇଥାନ୍ତା କଣ ଆମର ସବୁ କ୍ଷୀର ଟା ଆଭେଲେବୁଲ ରୁହନ୍ତା ଆଉ ଯେହେତୁ
କାରଣ ସହରରେ ମାନେ ମାନେ ସବୁ ଜିନିଷ ଖାଇକି କହିଲେ ଚଳେ ନା ଏତେ ପିଓର ଆସୁ କିନ୍ତୁ ଟେଷ୍ଟ ଥାଏ କାରଣ ସେମାନେ ଘାସ ୱାର୍ଡ ତ ତାଙ୍କର କ୍ଷୀର ମାନେ ଅଘଟଣ ହବା ଦ୍ଵାରା ସେମାନେ ଗାଁ କ୍ଷୀରର ଟେଷ୍ଟ ଟିକେ ଅଲଗା।
ହୁଁ।
ପିଓର ମିଶାନ୍ତିନି ଏବେ ତ କେମି କେଲ୍ ବି କ୍ଷି କ୍ଷୀର କରିବା ପାଇଁ କେମିକାଲ ବି ମିଶୋଇ ଦୋଉ ଓଡିଶାରେ ନହେଲେ ବି ବାହାର ସେ ମିଳୁଛୁ ସେ କ୍ଷୀର ବି ସେମାନେ ଏ କେମିକାଲ
ହଁ କ୍ଷୀର ତ ଆକ୍କଚୁଲି ଯେମ୍ ତି କହିଲା ସେଇଟା ବି ସତ କଥା କାରଣ ଆମେ ବି ଯୁଆଡେ ଯାଉ ମୁଁ ରହିଥିଲି ଗୋଟେ ଜେଗାରେ ମାନେ କଟକରେ ଗୋଟେ ଜେଗାରେ ତ ସେଇ ସାଇଡରେ ଆମର ଜଣେ କ୍ଷୀର ମାନେ ଭାଇ ଜଣେ ସିଏ ସବୁ ସେଲ୍ ଫେଲ୍ କରନ୍ତି ତ ସିଏ ଗୋଟେ ପାଉଡର୍ ଆଣିକି ବି ଗୋଳା ଚି ମୁଁ ଦେଖିଚି ନିଜେ ମାନେ ସେ ପାଉଡ଼ରଟା ଗୋଳେଇକି ପୁରା ଅରିଜିନାଲ୍ କ୍ଷୀର ଟାଇପ୍ ର ହେଇଯିବ। ଏଇ କ୍ଷୀର ସହିତ ମାନେ ଅର୍ଜିନାଲ କ୍ଷୀର ସହିତ ସେ ପାଉଡର ମିକ୍ସ କରିଦେବେ। ଆଉ ତାର ବି ଗୋଟେ ସ୍ମେଲ୍ ଭଲ ଆସେ ସମସ୍ତେ ଭାବିବେ ଦେଶୀଗାଇ କ୍ଷୀର କିନ୍ତୁ ଦେଖିଲା ବେଳୁକୁ ଏଟା ଡୁପ୍ଲିକେଟ୍ ଟା। ମାନେ ମୁଁ ନିଜେ ବି ଦେଖିଚି ଏମ୍ତି ବି ସବୁ ହୋଉଚି ସେଇ କଟକ୍ ର ଏଇ ଯୋଉ ଛ ତ୍ର ବଜାର ସାଇଟ୍ ଟେ ମୁଁ ଦେଖିଥିଲି। ସେମ୍ତି ବି ମାନେ ସିଏ କରିଥିଲେ ଆଜିିକାଲି ତ ସବୁ ଡୁପ୍ଲିକେଟ୍ ମିଳିଲାଣି ମୁଁ ବି ଦେ ଖିଚି ଯୋଉ ମାର୍କେଟ୍ ମାନିଙ୍କରେ ଗୋଟେ ଗୋ ଗୋଟେ ଟେ ଗାଡି ଗୋଟେ ଗୋଟେ ଗାଡି ବି ବୁଲୁ ଚି ମାନେ ଦେଶୀ ଗାଈ କ୍ଷୀର ଗାଈ ଗାଡି ଲେଖା ହେଇଥିବ ସେଇ ଗାଡି ମାନିଙ୍କରେ। ଲେଖା ହେଇଥିବ ଏମ୍ତି ସବୁ ବୁଲୁଚି ବି ମୁଁ ଦେଖିଲିଣି। କେଇଜାଣି କୋଉଠୁ ଏମାନେ ଏତେ ଯାଉ ମାନେ ମା
ସବୁ ଭେରାଇଟି ମିଳିଲାଣି କେମିକା ବାହାରୁ ଆସି ଏବେ ସବୁ ମିଶ୍ ସୁଚ ପଡୁଚି ପରିବା ଦେଖୁନ ନରମି ସିଜିନ୍ ଆସି ନଥିବ କିନ୍ତୁ ସବୁ ପରି ମିଳୁଛି ବିହେଇକା ଶୀତଦିନଆ ସିଜନ୍ ରେ ମିଳୁ ଏବେ ସ ସବୁ କେମିକାଲ ଦେଇ ଦେଖିକି କରୁଚନ୍ତି ଆଉ କଣ। ଆଉଛି ଆଉ ତା ମାନେ ଆଉ କଣ ବୋଲି ଏତିକି ସେ ଗୁଡା ଆମେ ଖାଇ କାଇଁ ଆମ ଦେହ ପା ତାଙ୍କର ପଇସା ଚକର୍ ରେ
ଅ
ସେ ଦେଖୁନାହାନ୍ତି କେତେ ମେଡିକାଲ୍ ଭା ସାନିଟାରୀ କହିଲି ବାହାରୁଛି ନହେଲେ ଆଉ ଗରୁ ଏତେ ମେଡିକାଲ ଦେଖ ସବୁ ତ ଘରୋଇ ଚିକିସ୍ ସେକରୁଥୁ ହୋଉ।
ହଁ।
ଓ ଏ ଯେତିକି ସନ୍ ଯା ସବୁ ଖରାପ।
ହୁଁ ଆଉ ସେଥିପାଇଁ ନା ଆମର ବି ଯୁଆଡେ ଯାଉ ମାନେ ଦେଶୀ ଗାଈ କ୍ଷୀରଟା ଆମର ଏ ଏଠୁ ମିଳେନି ନା ତ ଆମେ ଯୁଆଡେ ଆମର ବନ୍ଧୁବାନ୍ଧବ ଘରୁ ଯାଉ କି ମୋ ମାମୁଁ ଘର ଆଡେ ଆମେ ଗଲେ ସେମାନେ ସବୁ କ୍ଷୀର ରଖିଥିବେ ଆମେ ଆଇ ଇଆଡୁକୁ କ୍ଷୀର ସିଆଡ଼ୁ ମାନେ ଗଲେ ସିଆଡେ ଖାଉ ତ ତାଙ୍କ ଘର ଆଡ଼େ ଦିଅ ଚି ପ୍ଲସ ଆମେ ଘରକୁ ଆସିଲା ବେଳୁ ପାଖାପାଖି ଚାରି ଲିଟର୍ ପାଞ୍ଚ ଲିଟର୍ କ୍ଷୀର ଏମିତି ସବୁବେଳ ଧରିକି ଆସୁ, ଛେନା, ଦହି ଏରା ଆଣିବା ସହିତ କ୍ଷୀରଟା ସବୁବେଳେ ଆଣୁ। କାରଣ ଏଠି ମିଳେନି ନା ଆମର ଏପଟେ, ତ ଯୁଆଡେ ଯାଉ ଏମିତି ବୋହୁତ୍ ସାରା କ୍ଷୀର ଫିର ଆମେ କଣ ଆମର ବି ଆମ ଗାଁରେ ଯଉମାନେ ବନ୍ଧୁବା ଦବ ସେମାନେ ବି ଯୁଆଡେ ଗଲେ ସେମାନେ ବି ଧରିକି ସବୁ ଏମ୍ ତି ଆସନ୍ତି କ୍ଷୀର ଆଉ ମୁଁ ତାହେଲେ ଏବେ ର ଖୁଛି ଆଉ ତମୁକୁ କେତେବେଳେ ଫ୍ରି ହେଲେ କଲ୍ କରିବି ଆଉ।
ଏ ଅମ୍ନାର୍ ହେଇ ନା
ହୁଁ।
ତ ଟେନ ଦଶ ମିନିଟ ହେଇନଥିବ ଦେଖ
ନା ମୋର ଦଶ ମିନିଟ୍ ପ୍ଲସ୍ ହେଇଗଲାଣିି ପା। ହଁ ହଁ ମୋର ଦେଖଉଛି ଏବେ।
ହଁ ହଉ ଠିକ